ହ
ହ୍ୟାଲୋ
କଣ କରୁଚ
ଏଇଠି ବସିଛି ଆଉ
ଆଉ ଖାଇବା ପିଆ
ହଁ ସକାଳ ପର୍ଯ୍ୟାୟ ସରିଲାଣି ଖାଇବା ପିଆ ଆଜି ଚୁଡ଼ା ଉପମା ଚୁଡ଼ା ଉପମା ବନିଥିଲା ଆଉ।
ଆ
ଝିଅ ବି ଟିଫିନ୍‌ ବନେଇଲା। ତାକୁ ପଠେଇକି, ଠାକୁର ପୂଜା କରି, ଘର କାମ ସାରି। ଟିକେ ବସିଚି ଆଉ, ତା'ପରେ ରୋଷେଇ ହବ ଲଞ୍ଚ୍ ପାଇଁ ଆଉ।
ଆଜି ଶୁକ୍ରବାର୍ ବାର ଅଛି, ଆଇଁଷ ହବ ଆଉ।
ହଁ ହଁ ଆଇଁଷ ହବ, ତା'ପରେ ଗୋଟେ ରାଇ ହବ ପଣସ ମଞ୍ଜି। ସଜନା ଛୁଇଁ। ସବୁ ପରିବା ପଡ଼ିକି ବେସର ଦିଆ ହେଇ ଗୋଟେ ରାଇ ହବ। ମାଛ ତର୍କାରୀ ଭାତ ଆଉ।
ଆଉ ତ ପଢ଼ାପଢ଼ି, ମୁଁ ସକାଳେ ଚା ଆଉ ବିସ୍କୁଟ ଖାଇଥିଲି। ବର୍ଷା ପାାଗରେ, ଟିକେ ଚାହା ଖାଇଲି।
ଟିକେ ଟିଫିନ୍ ବ୍ରେକ୍ ଫାଷ୍ଟ୍ ଟି କରିବା କଥା ଆଉ।
ହଁ! ଆଉ ତୁମର ଏବେ ପଢ଼ାପଢ଼ି
ପଢ଼ାପଢ଼ି ଚାଲିଚି ଆଉ, ଏକ୍ଜାମ୍ ଅଛି ଆଗୁକୁ।
ହଁ! ଯେ ବାହାରିବ, ସେଥିପାଇଁ ପଢ଼ାପଢ଼ି ଚାଲିଚି, ଘଣ୍ଟେ ଦି ଘଣ୍ଟା ଦିନକୁ ଆଉ। ଆଉ ତମର ପଢ଼ା--ଢ଼ି
ହଁ! ମୋର ବି ଚାଲ୍ଚି ଆଉ ଘଣ୍ଟେ ଦିଘଣ୍ଟା, ଘର କାମ ଚାଲ୍ଚି ତ ସେପଟେ ଯାଉଚି ସକାଳୁ। ବର୍ଷା ସକାଶେ ଏବେ କାମ ବନ୍ଦ୍ ଚାରି ପାଞ୍ଚ୍ ଦିନ୍‌ ଚାର୍ ଦିନ୍‌ ହେଲା ବର୍ଷା ହଉଚି।
ତମେ ଯଉ ପାଠ ପଢ଼ିଥିଲ ସେଟା କଉ ଜାଗାରେ ସବୁ ପଢ଼ିଥିଲ, କଉ କଉ ଜାଗାରେ?
ପ୍ରଥମରୁ ଦଶମ ତ ପଢ଼ିଥିଲି ସେ ଝା---ଗୁଡ଼ାରେ, ତା'ପ୍ରେ ପ୍ଲ ଭୁବ୍ନେଶ୍ୱର୍ ରେ, ପ୍ଲସ୍‌ଥ୍ରୀ ନିମାପଡ଼ାରେ, ଏମ୍ ସିଏ ମୟୂର୍ଭଞ୍ଜ୍ ରେ।
ତା'ହେଲେ ବଢ଼ିଆ ତମେ ସବୁ ଡିଷ୍ଟ୍ରିକ୍ ତା'ହେଲେ ବୁଲିଚ।
ହଁ!
କଉ କଉ ଜାଗା ଅଛି, ଯଉଟା କି ତମକୁ ଭଲ ଲାଗେ? ଯଉ ଯଉ ଜିଲ୍ଲାରେ, କ'ଣ କ'ଣ ଦେଖିଚ ତା ବିଷୟରେ କିଛି କୁହ?
ସବୁଠୁ ବେଶୀ ତ ମତେ ଯଉ ମୟୂର୍ଭଞ୍ଜ୍ ଭଲ୍‌ ଲାଗେ, ସେଠି ବହୁତ୍ ସାରା କୁଣ୍ଡ ଅଛି, ଭୀମ କୁଣ୍ଡ୍ ସୀତା କୁଣ୍ଡ୍। ତା'ପରେ ଭଲ ଭଲ ଯଉ ୱାଟର ଫଲ୍ ଗୁରା ବହୁତ୍ ସାରା ଯଉ, ମିନିମମ୍ ସତର ଅଠରଟା ଖଣ୍ଡେ ୱାଟର୍ ଫଲ୍ ଅଛି। ମୟୂର୍ଭଞ୍ଜ୍ ରେ ଯଦି ସବୁ ଜାକ ବୁଲିବ।
ତା----ଲେ ଭଲ ଭଲ ହଁ! ଭଲ ଲାଗେ ୱାଟର୍ ଫଲ୍ ଗୁଡ଼ା ଭଲ ଲାଗେ।
ଆଉ ସେମ୍ତି କେଉଁଝରରେ ସାନ ଗେରା ବଡ଼ ଗେରା। ସେଇଟା ଦେଖିଚି ହଁ।
ଆଉ ଝା---ସୁଗୁଡ଼ାରେ
ଗୁଡ଼ାରେ କିଛି ନାଇଁ ଖାଲି ପ୍ଲାଣ୍ଟ୍।
ଝା--ସୁଗୁଡ଼ା ରେ କିଛି ନାହିଁ, ତା ପାଖରେ ଅଛି ହୀରାକୁଦ୍ ସମଲେଶ୍ଵରୀ ଣ୍ଟେଶ୍ୱରୀ ଏସବୁ ଅଛି। ସେଟା କିନ୍ତୁ ଝାର୍ସଗୁଡ଼ା ଡିଷ୍ଟ୍ରିକ୍ ରେ ଯାଉନି, ସମ୍ବଲପୁର୍ ରେ ଯାଉଚି।
ହଁ! ସେ ସବୁ ବୁଲି
ହଁ!
ହୀରାକୁଦୁ ଡ଼୍ୟାମ୍‌ ଯାଇଚ? ସବୁ ଜାଗା ତମେ ଓଭରାଲି ବୁଲି ସାର୍ଲଣି।
ହଁ ତମେ ପରା ଯାଇଥିଲ।
ହଁ ମୁଁ ବି ଯାଇଛି। ମୁଁ ବି ଝାରସୁଗୁଡା ଯାଇଛି। ତାପରେ ଆମ ପିଇସାଙ୍କ ଘର ସେଠି ପିଇ ଶାଶୁଙ୍କ ଘରେ ତାଙ୍କ ଘରେ ଦୁଇ ତିନି ଦିନ ରହିକି ହୀରାକୁଦ ଯାଇଥିଲୁ। ବହୁତ ବଢିଆ ପ୍ଲେସ୍। ପୁରା ଦେଖିକି ଯେମିତି ପ୍ରକୃତିର ଯୋଉ ଶୋଭା ଟା ଏଇଠି ଉପରକୁ ଯାଇକି ପୁରା ତମେ ଦେଖିବ ଆଉ।
କୋଉ ଯୋଉ ହୀରାକୁଦ, ପୁରା ଉପରେ ଯୋଉଠି ଗେଟ ପାଣି ଚାଲିଛି।
ହଁ। ନାଇଁ ନାଇଁ ସେଠି ନାଇଁ ଗେଟ ରେ ତ ପାଖକୁ ଆମକୁ ଛାଡିବେ କି? ଛାଡିବେନି ବାକି ସେ ଉ ଉପରକୁ ଯାଇ ଯଉ ଆମର ସେଇଟାକୁ କଣ କୁହନ୍ତି, ବୁଲି ବୁଲି ବୁଲି ବୁଲି ଉପରକୁ ଯିବ। ପୁରା ଉପରେ ଯାଇକି ଦେଖିବ। ଦେଖିବ ବଢିଆ ପ୍ଲେସ ତା ଭିତରେ ବଗିଚା ଟାଇପ ର ସବୁ ହେଇଛି। ଦେଖିବ, ବୁଲିବ କେତେ ଉଚ୍ଚାକୁ ଯିବ। ମତେ ସମଲେଶ୍ୱରୀଙ୍କ ପାଖକୁ ମା ସମଲେଶ୍ୱରୀଙ୍କ ପାଖକୁ ବି ଯାଇଥିଲୁ। ଆଉ ବାକି ଘଣ୍ଟେଶ୍ୱରୀ ଟା ଯାଇନୁ ନେକ୍ସଟ ଟାଇମ ଗଲେ ଯିବୁ ଆଉ। ଉମା ହୁମା। ନା ନା ଯାଇନି। ଟାଇମ ହେଲାନି ତ। ପଳେଇ ଆସିଲୁ। ବାକି ନେକ୍ସଟ ନିଶ୍ଚିନ୍ତ ଯିବୁ।
ହଁ ହଁ।
ସେଇଠି ଗୋଟେ ହୁମା ବୋଲି ଗୋଟେ ଜାଗା ଅଛି ନା ଯୋଉ ବକ୍ର ମନ୍ଦିର ବୋଲି କୁହନ୍ତି। ସେଇ ଜାଗାରେ ନା। ହଁ ହୁମା ଟେମ୍ପୁଲ। ବକ୍ରରେଖାରେ ହେଇଥିଲେ। ସେଠିକି ବି ଯିବାର ଅଛି ଆଉ, ଯିବୁ ଆଉ। ଝିଅର ଛୁଟି ହେଲେ ସେଇ ଛୁଟି ଦିନରେ ସମର ଭେକେସନରେ ଯିବୁ ଆଉ। ବୁଲାବୁଲି କରିକି ସବୁ ଆସିବୁ ଆଉ।
ହୁଁ ହୁଁ। ତାହେଲେ ଏବେ ଆଉ କୁଆଡେ ଯିବା ଯିବି ନାଇ, ଏବେ ତ ରଥଯାତ୍ରା ସେଇଠି ବ୍ୟ ବ୍ୟସ୍ତ ରହିବ ଆଉ।
ହଁ ରଥଯାତ୍ରା ଆଉ। ବାକି ନେକ୍ସଟ ପ୍ଲାନ୍ ଅଛି ବାଙ୍ଗଲୋର ଯିବାକୁ। ମାନେ
ଏଇ, ତମ ଭଉଣୀ ଅଛନ୍ତି ବା ନା କଣ?
ନାଇଁ ନାଇଁ ମୋର ନଣନ୍ଦ ଅଛନ୍ତି। ସେ ଆମକୁ ବହୁ ବାର ଡାକିଲଣି। ବାକି ଯିବୁ ଆଉ। ଏଇଟା ଦୁଇ ହଜାର ଛବିଶି ଦୁଇ ହଜାର ସତେଇଶି କି ନିଶ୍ଚିନ୍ତ ସମର ଭେକେସନ ରେ ଆମେ ଯାଉଛୁ ବାଙ୍ଗଲୋର।
ହୁଁ ହୁଁ। ଗୋଟେ ଯୋଉ କୋଟି ଲିଙ୍ଗ ଗୋଟେ କଣ ଅଛି? ସେଇୟାକୁ ଦେଖିବାକୁ ଯିବ ଆଉ।
କୋଟି ଲିଙ୍ଗେଶ୍ଵର।
ହଁ।
ତାପରେ ମହିଶୂର ପ୍ୟାଲେସ ଯୋଉ। ରାଜାଙ୍କର।
ହଁ ହଁ।
ହଁ। ସେଠି ଆଉ ସବୁ ଭଲ ଭଲ ମନ୍ଦିର ଅଛି। ସେଠି ସବୁ ଦେଖିବୁ ଆଉ।
ମୁଁ ବା ଯାଇଛି।
ତମେ ଯାଇଛ।
ହଁ।
ହୁଁ। ତମେ ସେଠି ଯାଇଛ ଯାଇଛ।
ମୁଁ ଏଠି ତିନି ଚାରି ମାସ ରହିଛି।
ହଁ ହଁ ଟ୍ରେନିଂ ଟା ତମର ସେଠି ଚାଲିଥିଲା ଟ୍ରେନିଂ ପିରିଅଡ ଟା।
ସେଠି ପୁଅଲାଲବାଗ ଅଛି। ଲାଲବାଗ ବୋଟାନିକାଲ ଗାର୍ଡେନ ଅଛି। ତାପରେ ଆଉ ଗୋଟେ କଣ? କି କରଛନ ପାର୍କ ଗୋଟେ ଅଛି ବାଙ୍ଗାଲୋର ପ୍ୟାଲେସ ଯୋଉଟା କହୁଥିଲ ସେଇଟା ଅଛି ଇସ୍କନ ମନ୍ଦିର ଗୋଟେ ବହୁତ ବଡ ଅଛି ସବୁଠୁ ଫେମସ ଆଉ ଗୋଟେ ଅଛି ନନ୍ଦୀ ହିଲ୍ସ ଗୋଟେ ଅଛି ସେଟାକୁ ଚାରିଟା ରାତିରେ ମାନେ ସେଠି ଯିବାକୁହେଲେ ମିନିମମ୍ ତମକୁ ଦିଟା ତିନିଟା ରାତିରେ ଘରୁ ବାହାରିବାକୁ ପଡିବ ସେ ଗୋଟେ ପାହାଡ ପାହାଡ ଭଳିଆ ଥିବ ତା ଉପରେ ଚଢିବ ସିଡି ଷ୍ଟେପ ପୁରା ମିନିମମ୍ ପନ୍ଦରସହ ଖଣ୍ଡେ
ହଁ ହଁ
ସେଠିକି ଯିବ ଆଉ
ହ ହଁ ତାହାଲେ ଭଲ ଭଲ ଜାଗା ଅଛି ଆଉ
ତମେ କଣ ଝିଅକୁ ଧରିକି କାଖେଇକି ଯାଇପାରିବ ନନ୍ଦୀ ହିଲ୍ସ ଝିଅକୁ ଛାଡିଦେଇ ଯିବ
ନାଇଁ ଆମେ ସମସ୍ତେ ଯିବୁ ଆମ ଶାଶୁ ମା ଯିବେ ନଣନ୍ଦ ଯିବେ ଆମ ନଣନ୍ଦେଇ ଯିବେ ସମସ୍ତେ ଯିବୁ ତ ସମସ୍ତେ ତ ଟିକେ ଟିକେ କାଖ କରିକି ନେଇଯିବୁ ଆ ସେ ଆଉ କାହା ପାଖରେ ରହିବ ଛୋଟ ପିଲା ଟା ନା
ଇଏ ପୁରା ତ ସମୁଦ୍ର ସମୁଦ୍ର ସମୁଦ୍ରଠୁ ଉଚ୍ଚା ଅଛି ଚଉଦଶହ ଅଠସ୍ତରୀ ମିଟର ଉଚ୍ଚାରେ ଅଛି
ହଁ
ନନ୍ଦି ହିଲ୍ ସବୁଠାରୁ ବଡ ଆକର୍ଷଣ ହଉଛି ତାର ଯୋଉ ସୂର୍ଯ୍ୟୋଦୟ ହୁଏ ସେଇ ଯୋଉ ରାତିରେ ଦିଟାରୁ ଯାଆନ୍ତି ଏତେ ଉପରକୁ ଦେଖିବାକୁ ଚାରିଟା ପାଞ୍ଚଟାରେ ଯେତେବେଳେ ସୂର୍ଯ୍ୟ ଉଦୟ ହବ ଦେଖିବେ ବର୍ଷା ଋତୁ ଶୀତ ଋତୁରେ ପୁରା ପାହାଡ ଚାରିପାଖେ ବହୁତ ଭିଡ ଥାଏ
ଓହୋ ତାଲେ ବଢିଆ ପେଷ୍ଟ
ଏଥର ଗଲେ ତମେ ନନ୍ଦୀ ହିଲ୍ସ ଯିବ।
ହଁ ହଁ ହଁ। ତାପରେ ପ୍ରଶାନ୍ତି ବି ଯିବାର ଅଛି ତ ଯଦି ଟିକେଟ ହବ ପ୍ରଶାନ୍ତି ଦେଇକି। ଟିକେ ଯିବୁ ଆଉ। ଯାଇଥିଲୁ ଝିଅ ଟିକେ ଯିବୁ ଆମେ ଟିକେ ଯିବାର ଅଛି ଇଚ୍ଛା। ପୁଣି ଆଉଥରେ ସେଇଠି ବା ନା। ସେ ଯିବ ଟିକେ ବାବାଙ୍କ ପୀଠ ଟିକେ ଦର୍ଶନ କରିକି। ସେଠି ଟିକେ ସେଠି ବି ଭଲ ଭଲ ଜାଗା ସବୁ ଅଛି ମାନେ ବାବାଙ୍କର ସବୁ ଯୋଉ। ଜନ୍ମଚକ୍ର ଜନ୍ମଠୁ ଆରମ୍ଭ କରି ତାଙ୍କର ଶେଷ ପର୍ଯ୍ୟନ୍ତ। ନ ଯେତେ ସବୁ ଲୀଳା ଯେତେ ସବୁ ଚମକ। ସକାରିତା ସବୁ ଜାଗାରେ। ଦେଖିବାର ଅଛି ତାକୁ ଦେଖେଇବାର ଅଛି। ଆଉ ସବୁ ସାରିକି ଆମେ ସେଇପଟେ ବାଙ୍ଗାଲୋର ଯିବୁ ଆଉ।
ତାଲ କେ।
ପନ୍ଦର ଦିନ ଗୋଟେ ଟ ଆ ସମର ଭକସ।
ସମର ଭେକସନ୍ ତାହଲେ
ହୁଁ ସେତେବେଳେ ଝିଅର ଛୁଟି ଥିବ।
ଏ ସମରେ ଭ୍ୟାକେସନ ବା ସରିଗଲାଣିଁ।
ସୁକ୍ରଆ ଫ୍ରି।
ଛବିଶ ରେ ସରିଗଲାଣି ବା।
ସତେଇଶି ଦୁଇ ହଜାର ସତେଇଶି।
ଓହୋ।
ସତେଇଶିକି ପ୍ଲାନ ଆଗୁଆ ଯୋଜନା ନ କଲେ କଣ ଆମେ ଯାଇପାରିବା ସେଥିପାଇଁଗ। ଯୋଜନା ଟା ଯିବା ଆଉ। କେସନ ଏତେ ଛୁଟି ନାହିଁ ଅଳ୍ପ ଦିନ ଛୁଟି। ତାରେ ମ୍ୟାନେଜ କରିହବନି ସେଥିପାଇଁ କି ସମର ଭ୍ୟାକସନ ଟା ବଷ୍ଟ। ୁ ଆମର ଏପଟେ ଗ୍ରୀଷ୍ମ ଚାଲିଛି ସନା କିନ୍ତୁ ସେପଟେ କଣ ଥଣ୍ଡା ପାଗ। ତଣ ପାଗଟା ଭଲ ରହିବ।
ହଁ। ଖରାରେ ତ ବେଶୀ ବୁଲି ହଉନି ଶୀତ ଦିନ କି ବର୍ଷା ଦିନେ ବୁଲିବା କଥା।
ହଁ -ହଁ।
ଆଉ ଆଜି ରୋଷେଇ କଣ? ମାଛ ତରକାରୀ।
ହୁଁ ମାଛ ତରକାରୀ ତମର ଆଜି ରୋଷେଇ କଣ ହବ ଜାଣିଚ?
ଆମର ଆଜି ସେଇ ଅଣ୍ଡା ହବ କି ମାଛ ହବ ଆଉ -ସେ ଅଣ୍ଡା କି କି ମାଛ କଣ ଗୋଟେ ହବ ଆଉ।
ଓହୋ ହଉ ଭଲ ଆଉ। ତାହେଲେ ଆଉ ଆଜି କୁଆଡେ ଯିବାର ଅଛି ନା ଏଇ ଘରେ?
ନାଇଁ ଯିବି ନା ଘର କାମ ସେ ଜାଲି ବନ୍ଧା ହଉଚି ଖାଲି ଦେଖିକି ଆସିବି। କେତେ କଣ କାମ ଚାଲିଚି ଯାଇକି ବୁଲିକି ଆସିବେ ଆଉ ବର୍ଷା ତ ହଉଚି ଓଦା ହେଇ ଯିବାକୁ ପଡିବ ଆଉ।
ହଁ- ହଁ।
ତମ କଣ ଏଇନା ରୋଷେଇବାସ କରିବ ନା ପାଠ ପଢିବ?
ନାଇଁ ନାଇଁ ଯିବା ରୋଷେଇବାସ ତେୟାର କରିକି ରୋଷେଇ ପାଇଁ ପ୍ରିପେୟାର୍ ହବା ରୋଷେଇ ସାରି ଦେଇକି ଝିଅ ଆସିବ ବେଳାବେଳି ଖାଇବ। ଆଉ ତାକୁ ଟିକେ ଖୁଆଇପେଇ ନିଜ ପଢାପଢି ଦେଖିବା ଆଉ। ଆଁ -ଉ।
ଓହୋମ୍।
ଏବେ ତାହେଲେ ଯାଇକି ରୋଷେଇ କରିବ? ଯାଅ ତମେ ତମର ରୋଷେଇ କର ଏବେତ ଟାଇମ୍ ହେଇଯାଇଚି ଆଉ ନେକ୍ସଟ୍ କଲ୍ ରେ କଥା ହବା।
ହୁଁ -ହୁଁ ଠିକ୍ ଅଛି- ଠିକ୍ ଅଛି।